ହ୍ୟାଲୋ। ନା ମ୍ୟାଡାମ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ୍ ଭଲ ଅଛି।
ମୁଁ ବି ମଧ୍ୟ ବହୁତୁ ବଢିଆ ଅଛି। ଆଉ ଘର ଆଡେ ଆସୁନୁ କେବେ?
ମୁଁ ଝିଅଟା କୁ କହିଥିଲି ଶିଗ୍ର ଆସେ।
ହ୍ୟାଲୋ।
ଆଉ ହଁ କୁହ।
ମାନେ ଆସୁନୁ କେବେ ଘର ଆଡେ।
ହଁ ତୁ କେବେ ଘରକୁ ଆସେ ଯିବି ଆଉ।
ତୁ ତ ଆସୁନ ଖାଲି ମତେ ଖାଲି ଡାକୁଥା। ମୁଁ ଦେଖିଛି ତ।
ହଁ ତତେ ଡାକୁଚି ତୁ ଟିକେ ଝିଅ ଟା ଅଛ ତୁ ପଳେଇ ଆସିବୁ। ଆଉ ମୁଁ ବା ପୁରା ସାନ୍ତି ସାଦିପା ହେଇଗଲେଣି ଆଉ କଣ ସବୁଆଡେ ଯିବାଟା ମୋ ପକ୍ଷେ ସମ୍ଭବ ହେଇପାରୁଛି। ନିହାତି।
ଅ ହଉ ଆଉ, ମୁଁ ବି ତ ହଉ ମୁଁ ଯିବି ଆଉ।
ମୁଁ ବି ତ ଟିକେ ରହିଯାଉଚି ଏପଟ ସେପଟ କାମରେ ଆଉ ଟାଇମ ବି ମିଳୁନି। ମତେ ଟିକେ ସୁବିଧା ବି ହେଇପାରୁନି ଯିବି ବୋଲିି ଯାଇପାରୁନି ଆଉ। କିନ୍ତୁ ଆମର ବନ୍ଧୁତା ଏମିତି ରହିବ ଯେ ରହିବ ଆଉ କେବେ ଛିଣ୍ଡିବନି ଆଉ।
ସେଇଟା କଣ କେନ୍ତୁ ଭାଙ୍ଗିଯିବ ନା କଣ?
ଆଜି ନହେଲେ କାଲି ଯିବା ଆଉ।
ହଁ।
ହୁଁ, ଆଉ କଣ କୁହ ଦୀପିକା। ମ୍ୟାରେଜ କୁ ଯାଉଚନ୍ତି? ଏଇ ଖାଇଥିଲି, କଣ ଖାଇଥିଲି? ଭାତ,। ଡାଲି ଆଉ ବସା। ବେସନ ଆଳୁ ତରକାରୀ ଆଉ କାକୁଡି ସାଲାଟ।
ଅହ, ଏତେ ଆଇଟମ୍ ହେଇଥିଲା ଆଉ।
ତମେ କଣ ଖାଇଲ?
ହ ମୁଁ ଖାଇଲି ଭାତକ, ଡାଲମା ଆଉ। ଆଉ ପୋଟଳ, ଭେଣ୍ଡି, କଲରା ଗୋଟା ଭଜା ଆଉ ଶାଗ ଭଜା।
ହୁଁ।
ହୁଁ।
ଆଉ।
ଆଉ, ତମେ ଆଉ ଘରୁକୁ ରଜରେ ଯାଇଥିଲ ନା। ତମ କା କାର୍ଯ୍ୟରେ ବ୍ୟସ୍ତ ଅଛ।
ନା ମୁଁ ମୋ କାର୍ଯ୍ୟରେ ବ୍ୟସ୍ତ ହିଁ ଥିଲି, ଆଉ ଘରୁକୁ ମଧ୍ୟ ଯାଇପାରିନଥିଲି।
ଅହ, ତାହେଲେ ମନ ଟିକେ ଦୁଃଖ ଥିବ ଯେହେତୁ। ପର୍ବପର୍ବାଣି ଏବେ ଗଲା ଯାଇ ପାରିଲନି।
ନିଶ୍ଚିନ୍ତ ଭାବରେ ମନ ଦୁଃଖ ଥିଲା। ଖାଲି ମନ ଦୁଃଖ ନୁହଁ ବହୁତ୍ ବହୁତ୍। ଯାତ୍ରାରେ କହିବାକୁ ଗଲେ ମୋର ବହୁତ୍ ମନ ଦୁଃଖ ହେଇଥିଲା। କାନ୍ଦିଲି ପକେଇକି। ଯାଇପାରିଲିନି ଯେହେତୁ ରଜ ଟା ହେଇପାରିଲାନି।
ଘରୁକୁ ନ ଯାଇ ପାରିଲେ କଷ୍ଟ ତ ହବ। ତଥାପି କଣ କରିବ। କର୍ମମୟ ଜୀବନ। କର୍ମକୁ ଦେଖିବାକୁ ପଡିବ।
ହଁ, ସେଥିପାଇଁ ତ ଦେଖିଲି ଆଉ ଗଲିନି। ତାପରେ ପିଲାଙ୍କର ଏକ୍ସାମ୍ ନେଇ ପିଲାଙ୍କର। ସବୁଆଡୁ ଦେଖି।
ହଁ, ଏବେ ପିଲାଙ୍କର କୋଉ ପରୀକ୍ଷା ହବ?
ନୀଇଟ୍ ନୀଇଟ୍।
ଅହ।
ନୀଇଟି ପରୀକ୍ଷା ଏକୋଇଶି ତାରିଖ ରେ ବା।
ଆଚ୍ଛା। କାଲି ବା ଏକୋଇସି।
ହୁଁ। କାଲି କୋଡ଼ିଏ ନା।
ହଁ ହଁ ସରି କାଲି। କୋଡ଼ିଏ।
ଜାଣିଚୁ ଗୋଟେ କଥା ଯୋଉ ଦୀପିକା ଫୋନ୍ କରିଥିଲା।
ହଁ।
ଫୋନ କରିକି କାନ୍ଦୁଚି କହୁଛି ମୋ ବାହାଘର କୁ ଉ ଆସିବୁନି ହଉ।
ହୁଁ।
କେହି ତ ମୋର ସାଙ୍ଗ ନାହାନ୍ତି କେହି ଗୋଟେ ଏତେ ସାଙ୍ଗ ଥାଇକ କି କେହି ଗୋଟେ ଆସିବେନି ତୁ ଆସିବୁନ ମତେ ଭଲ ଲାଗିବନି। କଣ କରିବି କହିଲୁ ତୁ ନିଜେ କ
ହଁ ଅଁ। ହଁ ତୁ ନୂଆ କରି କାମ ଟେ ଧରିଚୁ ଯେହେତୁ ଆଉ ସେଥିରୁ ବିର ତି ନେଇକି ତ ଯାଇପାରିବୁନି।
ହଁ ଅଁ
ନହେଲେ କାହାର କଣ ଇଚ୍ଛା ନାହିଁ ବାହାଘର କି କୌଣସି ଉତ୍ସବ ହେଲା ଯୋଗଦବା ପାଇଁ କାହାର କଣ ଇଚ୍ଛା ନାହିଁ।
ସେଇ ତ କଥା।
ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରିପାରୁଥିବା ଦରକାର ନା।
ଆ ହଁ ଆପଣଙ୍କୁ ଏଠି ପୁଣି ଗୋଟେ ଜାଗାରୁ ପରମିସନ ନୁଁହ ଏଠି ପାଞ୍ଚ ଛଅ ଜଣଙ୍କ କତିରୁ ପୁଣି ଯାଇକି ଏଠିକା ସାର ଉପରୁ ଅର୍ଡର ନ ଆସିଲେ ଯାଇକି ଯାଇପାରିବ ନାହିଁ।
ଅହ।
ହୁଁ ହଁ। କଣ ଗୋଟେ ଦେଖିବା କରିବା ଆଉ ନହେଲେ ଡିଉଟି ରୁ ଅଧାରୁ ଯିବା ଆଉ।
ହଁ ସେ ମତେ ବି କହୁ ଥିଲା କିନ୍ତୁ ଅଧିକ ମତେ କହିନି ଗୋଟେ ଥର ଫୋନ କରିଥିଲା। ଆଉ ମୁଁ କହିଲି ହଉ ଦେଖିବା ଏବେ ତ ସମୟ ଅଛି। ଆଉ ଯିବି ନହେଲେ ଆଉ। ଆଉ ମୁଁ ବି ମାନେ କିଛି ଚିନ୍ତା କରିନି ଯିବି କି ନାହିଁ କିଛି ଚିନ୍ତା କରିନି।
ଦେଖିବା ଗୋଟେ କଣ ଗୋଟେ କର ଦେଖେ ତୁ ବି ଟିକେ ଚେଷ୍ଟା କର ହଁ ତୁ ଟିକେ ଚେଷ୍ଟା କର ମୁଁ ଟିକେ ଚେଷ୍ ଷ୍ଟା କରୁଚି ହଁ ଯିବା ଦେଖା ହବ ଆଉ ନହେଲେ ଆଉ।
ହଁ।
ହଁ ଆଉ ଝିଅ ଖବ ଝିଅ ଦିହ ଭଲ ଅଛି?
ହଁ ଝିଅ କାଲି ଟିକେ ବର୍ଷାରେ ଭିଜିକି ପଳେଇଥିଲା ମାଛ ଆଣିବା ପାଇଁ ଜିଦି କରିକି
ହଁ।
ଆଉ ଟିକେ ଥଣ୍ଡା ତାକୁ ହେଇଯାଇଛି ଏବେ ଏ ପିଲାମାନେ ସବୁ ଘର ପାଖରେ ଆସିଥିଲେ ରଜ ପାଇଁ ତ ସେମାନଙ୍କ ସହିତ ଖେଳୁଥିଲା ସେ ପିଲାମାନେ ସବୁ ଟିକେ ବଜାର ପଳେଇଲେ କାଲି ପଳେଇବେ ସମସ୍ତେ ସୋମବାର ଯେହେତୁ ସ୍କୁ ସ୍କୁଲ ଖୋଲି ଯାଉଚି
ହ
ଆଉ ସେ ସେଥିପାଇଁ ସେ ଏବେ ହି ମୋବାଇଲ ଦେଖୁଛି।
ହୁଁ କଣ ଝିଅକୁ ପାଠ ପଢେଇବୁ ଯେମିତି ଆମେ ପାଠ ପଢାରେ ଅଧୁରା ରହିଲା ତାକୁ ଅଧୁରା ରଖିବୁନି। ତାକୁ ଯେତେ ଉଚ୍ଚ ଶିକ୍ଷା ସବୁ ଉଚ୍ଚ ଶିକ୍ଷା ପା
ମାନେ ବାପା ମାଙ୍କର ଇଚ୍ଛା ସେ ଯୋଉଟା ନ କରି ପାରୁଛନ୍ତି ଯୋଉଠି ନ ପହଞ୍ଚି ପାରୁଛନ୍ତି ତା ପିଲାମାନେେ
ସେଇ ଜାଗାରେ ତାଙ୍କୁ ପହଞ୍ଚ ହଁ ସେଇଟା କରିବୁ ତାକୁ ଯେମତି ଅ ନାରୀ ମାନେ ଯେମତି ଦେ ଯେମତି କମଜୋରି କୋଉଥିରେ ତାକୁ କରେଇବୁନୁ ସବୁଥେରେ ତାକୁ ସାହସ ଦବୁ ଶକ୍ତି ଦବୁ ଅଁ ତାକୁ କରାଟି ହେରି ଏଗୁରାବି ଶିଖେଇବୁ ନିଜର ସେଲଫ ଡି ହଁ ଡିପେଣ୍ଡ ଯେମତି ସେ ନିଜ କାମ ନିଜେ ସବୁ କିଛି କରିବ ନିଜର। ଅ ମାନେ ସେଫଟି ବି ନିଜେ ଏ ଯେମିତି ଇଏ କରିପାରୁ ତ ମଜବୁତ ରହିପାରୁଥିବ ସେଇଭଳିଆ କିଛିଟାକୁ ବୋ ଇଏ କରିକି ସବୁ କିଛି।
ମୁଁ ଭାବିଚି ପାଠ ପଢା ସହିତ ତାର ଅଲଗା ଯୋଉଥିରେ ବି ଇଚ୍ଛା ଥିବ ତା କୁ ସବୁ ପ୍ରକାର ସୁବିଧା ଦେବି। ଆଉ ତେଣିକି ପିଲାମାନଙ୍କ ଉପରେ ନିର୍ଭର ସେମାନେ କଣ କରିବେ। କଣ ନାହିଁ ଆଜି କାଲି ତ ପିଲାମାନେ ଏଇ ଯୋଉ ମୋ ବାଇଲି ଧରିକି ସବୁ ଛୋଟ ଛୋଟ ବେଳୁ ବି ଖରାପ ହେଇଯାଉଚନ୍ତି।
ଠାରୁ ଯତେ ଦୂରେଇକି ରଖିବୁ। ବେଶୀ ମୋବା
ହୁଁ ହଁ ମୋବାଇଲ ଟା ପିଲାମାନଙ୍କ ପାଇଁ ବହୁତ ଖରାପ ଯେ କିନ୍ତୁ କଣ କରିବୁ ଯେହେତୁ ଏକୋଟିଆ ଘର ଆଉ ସେ କାହାକୁ ପାଉନି ଖେଳିବା ପାଇଁ କି କଣ କରିବା ପାଇଁ। ଆଉ କାମରେ ବି ଯାହାବି ହେଲେ ଘର କାମ ଟିକେ କରିବାକୁ ପଡୁଚି। ସେଥିପାଇଁ ଟିକେ ମୋବାଇଲ ର ସାହାରା ନେଇଗଲା ବେଳକୁ ଟିକେ ଅଧିକ ହେଇଯାଉଛି ତା ପକ୍ଷେ ଆଉ। ଏବେ କିନ୍ତୁ ଚିନ୍ତା କରିଛି ତାକୁ ଯାହା ଯେମିତି କରିକି ମୋବାଇଲ ଟାକୁ ତାକୁ ଦୂର ଦୂରେଇବି।
ହଁ ଫୋନ ଠାରୁ ତାକୁ ଟିକେ ଦୂରେଇକି ବି ରଖିବୁ ଆ ହଁ ତା ସହିତ ତାକୁ। ଆଉ ଭଲ ମାଷ୍ଟରଟେ ଦବୁ ପାଠ ପଢ଼ିବା ପାଇଁ ଟିଉସନ ର। ଆଉ କହ ସ୍କୁଲ ରେ ତାର ଆଡ଼ମିସ ଆଡ଼ମିସନ୍ କରେଇବୁ ଭଲ ସ୍କୁଲରେ ଆଡ଼ମିସନ୍ କରେଇବୁ ତୁ ମଧ୍ୟ ତାର କେୟାର ନେଉଥିବୁ ତା ସହିତ ତାକୁ। ଭଲ ଉ ଭଲ ବାଗରେ ଟିକେ ଦେଖିବୁ କାମ ଧନ୍ଦା କରିବା ସହିତ ତ ଝିଅକୁ ବି ମଧ୍ୟ ଟାଇମ ଦେ।
ହୁଁ ହୁଁ।
ସିଏ ଫୁଣି ନିଜେ ସିଏ ବି ଅ ଖାଏ ସିଏ ବି ନିଜେ। ମ ଶିକ୍ଷିତ ହେଲେ ତମ ଗାଁ ର ବି ଏଁ ଶିକ୍ଷା ମାନେ ଯେହେତୁ। ସିଏ ଗୋଟେ ଉଚ୍ଚ ଶିକ୍ଷିତ ହେଲେ ତା ସହିତ ଆଉ ପାଞ୍ଚ ଜଣ ପିଲା ଆଉ ତାକୁ ଦେଖିକି ବି ସେ ବି ଏ ଏମାନେ ବି ତାଙ୍କ ମା ବାପା ବି ଦେଖିକି ବି ସେମାନେ ବି ଶିଖିବେ। ଶିଖିକି ସେଇଭଳିଆ ତାଙ୍କ ପୁଅ ଝିଅ ମାନଙ୍କୁ ବି ବାହାରକୁ ଛାଡିବେ କି ପାଠ ପଢେଇବେ ସିଏ ବି ଗୋଟେ ଦେଶ ପାଇଁ ବି ଆମର ଉନ୍ନ ତି ହବ ବୁଝିପାରୁଛୁ ନା। ଆଗେ ତ ବହୁତୁ ଆମୁକୁ ଆମ ପାଇଁ ଏତେ ବି ଫାସ୍ଲି ଟି ବି ନଥିଲା ଥିଲା କି ଆମୁକୁ ଏତେ ବାହାରୁକୁ ଛାଡିଥିଲେ ନା ଆମକୁ ଏତେ ସେମିତି ଶିଖିବା ପାଇଁ ଶିକ୍ଷିବା ପାଇଁ କିଛି ସେମତି ସହଯୋଗ ମିଳୁ
ନା ଆମକୁ ତ ମିଳି ନଥିଲା ଆମକୁ ଯେତିକି ମିଳି ଥିଲା ସେ ସମୟରେ ବହୁତ୍ ମିଳିଥିଲା ଆଉ।
ହୁଁ
କିନ୍ତୁ ଏବେକା ସମୟ ପାଇଁ ଟିକେ କମିଗଲାଣି ଆଉ।
ହଁ ସେଇଟା ଦବା ଆମ ପ ଏହାର ବହୁତ ମାନେ ନିହାତି ଝିଓ ଝିଅ ପିଲାଙ୍କ ପାଇଁ ନିହାତି ଦରକାର। ଯେହେତୁ ଝିଅ ଟା ଗୋଟେ ଆଗୁକୁ ବଢିଲେ। ତା ତା ପରିବାର ସହିତ ଆମ ଇଲାକା ଆମ ଗାଁ ଆମ। ଦେଶର ବି ଉନ୍ନତ ହବ।
ହଁ ହଁ।
ହଁ।
ଆଉ ଝିଅ କଥା କହିଲାଣି ନା? ତାକୁ ସବୁ ପ୍ରକାର। ବହି ହରିକାର ଅ ଯୋଉଟା କି ଚିତ୍ର ବିଚିତ୍ର ର ସବୁ ବହି ଏଇଗୁଡା ସବୁ ତାକୁ ଏଇଗୁ
ହଁ ସେଗୁଡା ସବୁ ଯୋଗେଇ ଦିଆ ହେଇଛି।
ହଁ ଯୋଗେଇ ଦବୁ ତା ସହିତ ତାକୁ। ଜେନେରାଲ ନଲେଜ ଉପରେ ଟିକେ ତାକୁ ଦେଖୁଥିବୁ।
ହୁଁ ହୁଁ ନା ସେ ଯେହେତୁ ତାକୁ ଟିକେ ଏବେ ବୟସ ହେଇନି।
ହଁ।
ତ ମୁଁ ତାକୁ କିଛି ପ୍ରକାରର ମାନେ ଜୋର ଦେଇକି ତାକୁ ପଢଉନି।
ଜୋର କିଛି ଦଏ ନାହିଁ ହଁ ନିଜେ ନିଜେ ଯାଉଛନ୍ତି ଏଇ ଛୋଟ ଛୋଟ ଗୋ ସେଇ ଦିଟା ଏମିତି ଧୀରେ ଧୀରେ କ କରୁ କରୁ କର କରୁ ସେ ଧୀରେ ଧୀରେ ଧୀରେ ଧୀରେ ଡେଭଲପ।
ହୁଁ ହୁଁ।
ହଁ ଧୀରେ ଧୀରେ ଉଚ୍ଚ ଶିକ୍ଷା ଲାଭ କରିବ ଠିକ ନା ହଁ।
ଆଉ ଏବେ ତ ସବୁ ଛୋଟ ପରିବାର ଆମେ ଦୁଇ ଆମର ଦୁଇ ସମ ସମସ୍ତେ ଆଉ ନିଜ ନିଜ ପିଲା ମାନଙ୍କୁ ଆଗରୁ ସିନା ମାନେ ଅଧିକ ପିଲା ହଉଥିଲେ। ଯତ୍ନ ନେଇ ପାରୁନଥିଲେ। ଠିକ ଭାବରେ ତାଙ୍କର ରକ୍ଷଣା ବକ୍ଷଣା ଶିକ୍ଷାଦାନ ପାଇଁ ଅସୁବିଧା ହଉଥିଲା। ଏବେ ତ ଯେହେତୁ ଗୋଟେ ଦିଟା ଛୁଆ ସମସ୍ତେ ହଁ।
ହଁ ସେମିତିରେ ବି ଖାଲି ଥଣ୍ଡା ଜରରେ ବି ଲୋକ ମରି ଯାଉଥିଲେ ନା ନା ନାଇଁ କୁଉନା। ହଁ ନା ସେତେବେଳେ ଡାକ୍ତର ଭଲ ନଥିଲେ ନା ନା ଡକ୍ଟର ଥିଲେ।
ହୁଁ।
ଆଉ ଏବେ ତ ଗୋଟେ ଦିଟା ପିଲା ଟିକେ କିଛି ହେଲେ ବେ ହେଲା ମାନେ ମେଡିକାଲ ନେଇ ଚାଲ ନହେଲେ ସବୁ ପ୍ରକାର ସୁବିଧା ଏବେ।
ସୁବିଧା ହଁ ମାନେ ଏମାନେ ଏବେ ବି ମାନେ ରୋଗୀ ବି ମାନେ। ଜାଣି ବି ପାରୁଛନ୍ତି ଏଇ ମେଡିସିନ ଖାଇଲେ ଆମେ ଏଇଠାରୁ ସୁସ୍ଥ ହେଇଯିବୁ ବୋଲି। ସେତେବେଳକୁ କଣ ଥିଲା କି ଏମିତି ଔଷଧ ଥିଲା। ଚେର ମୂଳିକା ଯାହା ଟିକେ ଜାଣୁଥିଲେ ସେଆକୁ ଭୋକ ବିରାଜପତି ଗଲେ ଯାଇ ମିଳିଲେ ସେ ଯାଇକି ଖାଉ କବି ରାଜ ଘର ବି ପା ପାଖରେ ନଥିବ ସେ ଯାଇକି କାହିଁକି କେତେ ଦୂରେ ଥିବ ହଁ। ଇଏ କୋଉଠି ରାତି ଅ ଦରେ କାର କଣ ହେଲା ଏବେ ଯୋଉ ମେସିନି ଫେସିନି ହେଲାଣି ବାହାରିଲାଣି ସେଥିରେ। ସେ ସୁବିଧା ସହଯୋଗ ସବୁଥିରେ ବା
ହୁଁ ହୁଁ।
ଏଇୟା ହଉଛି କଥା ଆଉ କଣ କରିବା ଆଉ ରା ତି ପାଇଁ କଣ ରୋଷେଇ କରିବ?
ରାତି ପାଇଁ ଆମର ରଜରେ ଟିକେ ପୋଡ ପିଠା ହେଇନଥିଲା ତ। ଆ ଅରୁଆ ଖାଇକି ଟିକେ ଆଉ ସମସ୍ତଙ୍କ ଦେହରେ ସେତେବେଳେ ଗଲାନି ସେଥିପାଇଁ। କିଛି ଦିନ ବ୍ରେକ୍ ଦେଇକି ଆଜି ହେଇଛି ପୋଡ ପିଠା।
ଆରେ ବା ପୋଡ଼ ପିଠା କରୁଛ?
ହୁଁ,
ପାଇଁ ଟିକେ ହବ?
ହଁ,
କୋଉ କେମିତିକା ପୋଡ଼ ପିଠା କରୁଛୁ?
ଏଇ ବିରି ଆଉ ଚାଉଳରେ ତାକୁ ଭେଦେଇକି କାଲି ରାତିରୁ ରଖିଥିଲୁ, ତାକୁ ଆଜି ଦଶଟା ଏଗାରଟା ବେଳେ ଧୋଇକି ତାକୁ ବାଟି ଦେଇକି ଲୁଣ ପ କେଇକି ଟିକେ ଦିଇ ତିନି ଘଣ୍ଟା ପାଇଁ ରଖିଦେଲୁ, ଖୁଲିବା ପାଇଁ ଆଣନ୍ଦ ନା-ନା, କ୍ଷୀର ଦେଇକି ନହ ବିରି ଚାଉଳର ସେମିତି ଆଉ ସେମିତି କରିକି ତା ପରେ ନଡ଼ିଆ ଆଉ ଛେନା, ଆଉ ଚିନି ଦେଇକି ପୁର ଭାଜିଲୁ ପୁର ଦେଇକି କରୁଛୁ ଆଉ,
କଢେଇରେ?
ନାଇଁ-ନାଇଁ ପୋଡ଼ ପିଠା ଯେମିତି ଚୁଲି ରେ ହୁଏ ପୋଡ଼ା ହୁଏ,
ହଉ ସେମିତି ଆଉ ଆଛା,
ହଁ,
ଭଲ ଲାଗିବ ଏଟା ବି ଭଲ ଲାଗିବ,
ହୁଁ ହଁ ନଡ଼ିଆ ଛେନା ସବୁ ଦିଆ ହେଇକି ହେଇଛି ଆଉ,
ହୁଁଏଁ ବଢ଼ିଆ ଆଉ, ଯା କେତେ-କେତେ ବଢ଼ିଆ କରିଛିବୁ ମୋ ପାଇଁ କହୁଦିନ ଦବୁ ମୁଁ ଖାଇବି?
ହୁଁ, ହଉ-ହଉ ଆଉ ଏବେ ତ ହେଇଗଲାଣି, ଆଉ ବହୁତ୍ ଭଲ କଥା କହିଲୁ, ଝିଅ ବିଷୟରେ ହଁ-ହଁ ବହୁତ୍ ଭଲ କଥା ବି କହିଲୁ ଶିଖିଲି,
ମୁଁ ବି ତ ଶିଖିଛି ର ମ ହେଇନି,
ହୁଁ ଓସାଟେ ଯୋଉ,
ହେଇନି ର ଆଉ ଟିକେ,
ହଉ ତାହେଲେ କୁହ ହଉ,
ହଁ ତ ସେ ପ୍ରୋସିଜର ଟା କେମିତି କଁ କଲୁ ମୁଁ ଗୋଟେ ଦିନ,